ହ୍ୟାଲୋ।
ହଁ ହ୍ୟାଲୋ।
ଶୁଇଲା।
ବସ୍ ଶ ବସ୍ଵେଦା ଯାଉଚି।
ହୁଁ ସବୁଛି।
ଏଇନକା। ଏନେ ଶୁଭୁଛି ହଉ ଆଉ କଣ କରଛୁ?
ମୁଁ ଏଇନା ଖାଉଛି କୁରକୁରି।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
ହଁ ତ
ମୁଁ ଏଇ ଡଙ୍ଗର ମାର ଆଇଛି । ଦବ। ।
ମାରିଆ।
ହଁ। ଆଉ ଆଉ କଣ କରଛୁ କ?
ଏଇଟା ପଳଆଚ ବାହର ରୁଡ଼ ଆଡେ। ବର୍ଷା ତ ପଡୁଥିଲା ତମର ସିଆଡେ ପରା କଣ ପୁରା ହୁଁ। ଆଜି ବର୍ଷା ଯୁରେ ହେଇଥିଲା ଯୋଉ ବନ୍ଧ ବନ୍ଧ ଭାଙ୍ଗିକି ପୁରା ବଢି ବଢି ଯାଇଛି ବିଲ ଟା।
ଏ ଯୋଉ ଆମ ପୁଅ ଯାଇଥିଲା ମାଛ ମାରି। ସେ ଦେଖିଚି। ଦେଖିକି ରାତି କଟେଇଲି ଆଉ ପାଳଆ ଫୁଲ ହେଇଯାଇଛି। ଆଉ ଲୋକ କହୁଛନ୍ତି ଆଉ ଗବସା ଫାଙ୍ଗି ଯାଇଛି । ଆ ତତେ ସବୁ କଉଛନ୍ତି ।
ହଁ ସିଆଡୁ ପୁରା ପାଣି ଆସିକି ଆ ନାଳ ଫାଳ ଏଇରା ସବୁ ଫୁଲ ହେଇଯାଇଛି ପୁରା।
ହଁ।
ହଁ ସେଇ ଯୋଉ ତ ସେପଟୁ ଦିଟା ଆଙ୍କ ବନ୍ଧରୁ ପୁରା ଫୁଲ ଫୁଲ ପାଣି ଆସୁଥିଲା ଆଜି। ଆଖିଛି ବିଲକୁ ଯାଇଥିଲି ଯେ।
ଯାଇଥିଲୁ।
ହଁ ଯାଇଥିଲି ପରା। ମାନେ ସେ ବିଲକୁ ଯାଇନି ଏଇ ଆମ କୂଅ ବିଲକୁ ଏଇ ଟିକେ ଯାଇଥିଲି। ଦେଖୁଛି ଦେଖିଲି ସିଆଡେ ସବୁ ପାଣି ଆଉଛି ଇଆଡେ ଆଉ। ପିଲା ଦିଟା ଏଇ ବିଲ ଭିତରେ ପଶିଛି ଚାମୁଡୁଛନ୍ତି ମାଛ।
ସେ ବିଲ କେତେ ବସିଛି?
ହଁପରା, ଯୋଉ ମାନେ ବିଲ ଭିତରେ ଅଣ୍ଟେ ଅଣ୍ଟେ ପାଣି ହେଇଯାଇଛି ପୁରା ଫୁଲ ଫୁଲ। ଆଉ ଫାସୀ ଜାଲଟରେ ବସେଇ ଦେଇକି ମାଛ ଦେଖୁଛନ୍ତି ଆଉ।
ହଁ । ନିଜକୁ।
କଣ
ଯଉ ପାଣି ଟା ଏଇନା ପା। ଆଁ ଚାର ଟା କି ପାଞ୍ଚ ଟା ଜାଗା ରେ ଲସା ପଶି ଯାଇଛି ମୁଁ ଦେଖୁଥିଲି ଏଇପଟୁ ବୋଧେ।
ହଁ ଛଅ ତାରିଖ ଜାକ ଅଛନ୍ତି କଣ ପରା।
ହଁ।
ଛଅ ନା ଦଶ ତାରିଖ ଯାଏଁ ଅଛି?
ଏଇନେ ତ ଆଜି ଆଜି କେତେ ହେଲାଣି ତ ସେଇ ଛ କି ଦଶ ମୁଁ ଠିକ୍ ସେ ଜାଣିନି। ଛ ଆଜି ଧର ଚାରି ପାଞ୍ଚ ଆଜି ପାଞ୍ଚ ହେଲେ ଛ ନାଇ ଆଉ ଟିକେ ଦଶ ତାରିଖ ଯାଏଁ ରହିଥିବ ଦସ।
ଓହୋ। ତମ୍ବୁ ହିଆଡେ ତାହେଲେ ମାଛ ମାରି ଯାଇଥିଲା ହେରି।
ତାକୁ ପା ମୁଁ ମନା କରିଛି ସେ ଯାଉଚି ମାଛ ଆ
କେତେ ମାଛ ଧରିଲା?
ହେ କେତେ ଧରିଲା ସେଠି ଖାଉଛି ତାର ବସି ତାକୁ କହିଲେ ତ ଶୁଣୁନି ନା।
ହୁଁ ହୁଁ।
ଆଉ ଡେଗୁ କତିକ କଣ ଡେଗୁ।
ହଁ
ତା କତିକି ଏଇନେ କଲ୍ କରିଥିଲି କି ଆଉ ଫ୍ରି ଫ୍ରି ଅଛି କଥା ହବା ପାଇଁ। ସିଏ ତାଙ୍କ ଘରେ ପୁରା ପାଣି ପଶି ଯାଇଛି ଦେଖିବୁ ।
ହଁ।
ସେୟା ସେ ବା ହଁ ସେ ସେବା ଆକୁ କରୁଚି।
ତାଙ୍କ ଘରେ ପାଣି ପଶି ଯାଇଛି ଆମ ଘର ଇଆଡେ ଭସେଇ ନେଇଛି ପୁରା।
ତମରି ବି ପାଣି ପଶି ଯାଇଛି।
ଆଉ। ଆମ ବାରିରେ ଗୋଟେ ପୁରା ନଦୀ ହେଇଯାଇଥିଲା ଆମ ବାରିଟା।
ଆମ ଆମ ର ଯଉଠି ବା ଯଉ ବାରିଟା ସେଟା ସେମିତି ଫୁଲ ହେଇଯାଇଥିଲା । ସେଟା ସେମିତି ଫୁଲ ହେଇଯାଇଥିଲା।
ଆଉ ବହୁତ ଜୋରରେ ବର୍ଷା ହେଇଛି ଆଜି କହନି କହନି ଏଇ ରୋଡ ଯାକ ଖାଲି ପାଣି ଯେ ନଦୀ କି ଆଉ। ସେଇଭଳିଆ।
ହଁ ହଁ ପା। ଆଜି ବର୍ଷା ହେଲା ହେଲା କାର ଆମେ
ହାଲୋ। ଅଛୁ ମୁଁ ଭାବିଲି କାଟି ଦେଲୁ ବୋଧେ।
କଣ ହେଲ କି?
ଟିକେ ନାଗୁ ରହିଲା ଠାକିଲା ଯେ ମୁଁ କହିଲି କ-କାଟିଦେଲୁ କି ଆଉ।
ଓହୋ। ଇଏ ମୁଁ କୋଠଘର ଭିତରେ ବସିଚି ନେଟୱାର୍କ ପାଉନଥିବ ବୋଧେ।
ଉଁ ହୁଁ।
ବ୍ଲୁଟୁଥ ଟା ପିନ୍ଧିଚି ତ ବ୍ଲୁଚୁଥ ଉପରେ ଟିକେ ଦୂରରେ ରହିକି ବ୍ଲୁଟୁଥ୍ ଟା ପିନ୍ଧିଚି। ନା ଭାଇ। ସେଥିପାଇଁ ହଉନି ଆଉ।
ଏ ଯଉଁ ବୁଟା ପିଲାଟା ଆସିଲା।
ସିଏ ବୁ-ବୁଟା ଟା ସହ। ଯାଇଛି ଦୋକାନ ରେ ଆସିନି କାହିଁ ଆସିବ ବୋଲି କହୁଥିଲା ତ। ଆଁ। ଦେଖୁଛି ରହ୍।
ଆଉ କିଏ ଅଛି କି ପାଖରେ?
ଆଉ ଜଣେ ଅଛି ଆଉ।
ଆମ ପିଲା ନା
ଆଉ। ହଁ ସେ।
କାଇଲି ଖାଇସାରଲୁଣି? ହ୍ୟାଲୋ। ହ୍ୟାଲୋ। କଣ ହେଲା?